ହ୍ୟାଲୋ।
ଲୋ
ଆଜ୍ଞା ନମସ୍କାର।
ନମସ୍କାର।
ଶୁଅନ୍ତୁ କଣ
ଆପଣ କଣ-ଅ-ଅ-ଅ ଆପଣ କଣ-ଅ-ଅ-ଅ କରୁଛନ୍ତି?
ମୁଁ ଏଇ ଖାଇକି ଆସିଲି-ଇ-ଇ-ଇ ଶୋଇବା ପାଇଁ ଆଉ ବସିଛି ଟିକେ-ଏ-ଏ ମନେ ପଡିଲା ଆପଣଙ୍କ କଥା। ମୁଁ କହିଲି ରାତିରେ କଣ କରୁଛନ୍ତି ଶୋଇଲେଣି କି ନାଇଁ ଟିକେ ଫୋନ କରିଦେଲି ଆଉ।
ଆପଣ ଯୋଉ ରାତିରେ ଯୋଉ ଫୋନ କରିଛନ୍ତି ମଣିଷ କଥା ହେବ ନା ତାଙ୍କ ଆ ତ୍ମା କଥା ହେବ ମୁଁ ତ କିଛି ବୁଝିପାରୁନି।
ଆପଣଙ୍କର ଫୋନ ରେ ଦେଖଉଛି ତ ଆପଣ-ଅ-ଅ-ଅ ହ-ଅ-ଅ ଅଛନ୍ତି ସେ ଆଜ୍ଞା ନିଳର ପ ପ୍ରତିକ ଦେଖଉଛି ମୁଁ ସେଇଥିପାଇଁ ଜାଣିକି କଲଟି ଲଗେଇଲି ଆଉ। ଆପଣ ଚେଇଁଛନ୍ତି ବୋଲି।
କାରଣ ମଣିଷ ମଧ୍ୟରେ ଆତ୍ମା ଥାଏ ଆତ୍ମାର ପ-ପ ମନ ଅଛି ନା ନାଇଁ ତାର ଫୋନ ବି ସେ ମୁଁ ଯେପରି ମୁଁ ଯେତେବେଳେ ଶୋଇ ପଡ଼ୁଛି ମୋର ଆତ୍ମା ଏକର ସେକର ଘୁରିବା ଅପେକ୍ଷା ମୋବାଇଲରେ ପ୍ରବେଶ କରିକିଣି ଟିକେ ବାହାର ଦୁନିଆକୁ ଦେଖୁଛନ୍ତି ବୁଝିପାରିଲେ।
ଆଛା ଆଜ୍ଞା ଆଜ୍ଞା ଦିନରେ ତ ସମୟ ହଉନାହିଁ। ଅଫିସ୍ ର କାର୍ଯ୍ୟ ରହୁଛି ସେଥିପାଇଁ ରାତି ସମୟରେ ଟିକେ ଆମକୁ ଫାଙ୍କା ମିଳୁଛି। ଆଉ ରାତିରେ ଟିକେ ବି ଆପଣଙ୍କୁ-ଉ-ଉ
ଆପଣ ବର୍ତ୍ତମାନ କୋଉ ପ୍ରକାର କାର୍ଯ୍ୟ କରୁଛନ୍ତି ଆପଣ-ଅ-ଅ-ଅ ମୁଁ ଶୁଣିଥିଲି ଆପଣ କି କାମ କରୁଛନ୍ତି ଦେଖେ ଆପଣଙ୍କ ଆପଣଙ୍କ ଉ-ଉ-ଉ ମୁହଁରେ ଆପଣ କୁହନ୍ତୁ ଆପଣ କି କି କାର୍ଯ୍ୟ କରୁଛନ୍ତି?
ମୁଁ ଏଠି ନାଇଁ ମୁଁ ଏବେ ଖାଦ୍ୟର ଆଉ ଜଳର ପରୀକ୍ଷା କରୁଛି ଗୋଟେ ବିଜ୍ଞାନ
ତା ପୂର୍ବରୁ ବି ଆପଣ-ଅ-ଅ-ଅ ଗୋଟେ ଏମିତି ପାଠ ପଢାରେ ଯୋଉଟା ସେଇ ବିଷୟରେ ମତେ ଟିକେ କୁହନ୍ତୁ ଏ ବିଷୟରେ ତ ପରେ କହିପାରିବେ।
ଆ ଦି ଯୋଉ ବାହାରେ ଯୋଉ ରହି ପାଠ ପଢଉଥିଲେ ଏକ ବର୍ଷ ଧରି ସେଇ ବିଷୟରେ କିଛି କହିଲେ ଅତ୍ୟନ୍ତ ଟିକେ ମତେ ମନଲୋଭା କରିବ।
ମୋର-ଅ-ଅ-ଅ ସ୍ନାତକ ପରେ ମୋର ପାଠ ପଢା ଶେଷ କରିକି ମୁଁ ଯାଇକି ବାହାରେ ଏକ ପରୀକ୍ଷା ଦେଇଥିଲି। ଯୋଉଟା କି-ଇ-ଇ-ଇ ଖେରେସିସ୍
ପରୀକ୍ଷାରେ ଯୋଉ ଫଳା ଫଳ ଟା ଆପଣ ପାଇଥିଲେ ନାଇଁ।
ଚୟନ ହବା ପରେ ଯାଇକି ବାହାରେ-ଏ-ଏ-ଏ ରହିଥିଲି ଏକ ସ୍ଥାନରେ-ଏ-ଏ-ଏ ଦେଢ ବର୍ଷ ଦୁଇ ବର୍ଷ ପାଖାପାଖି। ତ ସେଠାରେ ପିଲାମାନଙ୍କୁ ଛୋଟ ପିଲାଙ୍କୁ
ରହିଥିଲେ?
ନାଇଁ ଆମକୁ ସେଠି ନାଇଁ ସ୍କୁଲ ତରଫରୁ ଆମକୁ ମିଳିଥିଲା-ଆ-ଆ ଆ ରହିବାର ବ୍ୟବସ୍ତା କରିଥିଲେ ଆଜ୍ଞା। ଆଜ୍ଞା ତ ସେମାନେ-ଏ ନବା ଆଣିବା ମଧ୍ୟ କରୁଥିଲେ। ରହିବା ବ୍ୟବସ୍ଥା କରୁଥିଲେ ପିଲାମାନଙ୍କୁ ପାଠ ପଢଉଥିଲି ଆଉ।
ଆପଣ କଣ ସରକାରୀ କାର୍ଯ୍ୟଳୟରେ କାର୍ଯ୍ୟ କରୁଥିଲେ ନା ଆପଣ ଏମିତି ଘରୋଇ କାର୍ଯ୍ୟରେ ଏକ କାର୍ଯ୍ୟ କରୁଥିଲେ?
ନାଇଁ ସେଇଟା ବେସରକାରୀ ସଂସ୍ଥା ଥିଲା-ଆ ମ ଘରୋଇ ବିଦ୍ୟାଳୟ ଘରୋଇ ଅନୁ ଷ୍ଟାନ ଆଉ ଯେହେତୁ ବାହାରେ ଥିଲା ଆମ ରାଜ୍ୟ ବାହାରେ ଥିଲା ସେଟା ଟିକେ ମାନେ ଆମର ବାହାର ତାର ରହୁଛି ସମସ୍ତ ରାଜ୍ୟରେ ସେ ବିଦ୍ୟାଳୟ ଅଛି ଆପଣ ଜାଣିଥିବେ ଆମର ଦିଲ୍ଲୀ ପବ୍ଲିକ ସ୍କୁଲ। ବହୁତ ବଡ ସ୍କୁଲ୍ ତ ଆଜ୍ଞା ତ ତାର ସବୁ ରାଜ୍ୟରେ ରହୁଛି। ବିଦ୍ୟାଳୟ ଖୋଲା ଯାଇଛି ସେଇ ବିଦ୍ୟାଳୟ
ଆଚ୍ଛା ଆଚ୍ଛା ଆଉ ଆପଣ ସେଠୁ କଣ ପାଇଁ ପଳେଇ ଆସିଲେ କାହିଁ ଆପଣଙ୍କୁ ଭଲ ଲାଗିଲାନି। ନା ଆପଣଙ୍କୁ ଖାଦ୍ୟ ଟା ପୋ ପୋଷେଇଲାଣି ନା ଆପଣଙ୍କୁ ଦରମମା ଟା ପୋଷେଇଲାଣି ନା ସେଠିକ ଲୋକ ବାୟୁ ଲୋକ ଭଲ ଲାଗିଲାଣି ନା ସେଠି ବାୟୁ ପବନ ଭଲ ଲାଗିଲେ ନା ଚାଲିଚଳଣ ଭଲ ଲାଗିଲାନି ନା ଆପଣଙ୍କର କଥା ବାର୍ତ୍ତା କାହାର ଭଲ ଲାଗିଲାନି।
ନାଇଁ ନାଇଁ ସେଠି ଲୋକମାନେ ବହୁତ ଭଲ। ଶାନ୍ତ ସରଳ ସାଧାରଣ ଲୋକ। ଲୋକମାନେ ବହୁତ ଭଲ ସମସ୍ତଙ୍କ ବ୍ୟବହାର ଭଲ କରନ୍ତି। ସେଠାରେ କୌଣସି ପ୍ରକାର ମାଡଗୋଳ ଗଣ୍ଡଗୋଳ ଚୋରି ଏପରି କି କୌଣସି କିଛି କିଛି ଅସୁବିଧା ମଧ୍ୟ ହୁଏ ନାହିଁ।
ଯା ହଉ ବଢିଆ ଅଞ୍ଚଳରେ ଅଛନ୍ତି ଆଉ ଆମର ଏ ଅଞ୍ଚଳ ଭଳିଆ ଯେତିକ ଚୋରି ଯେତିକ ଡକାୟତ୍ ଯେତିକ ଗଣ୍ଡଗୋଳ।
ଚଳ ଆମେ ମୁଁ ଆ ମୋର ଏକ ଅନୁଭୂତି ଆପଣଙ୍କୁ କହିବି ଆମେ ବସରେ ଓହ୍ଲେଇକି ରାସ୍ତା ଉପରେ ଆମ ଟ୍ରଲି ବ୍ୟାଗ ଟିକି ଛାଡି ଦେଇ ଯାଇଥିଲୁ। କିନ୍ତୁ କୌଣସି ଲୋକ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମାନେ ଆମ ସାଙ୍ଗରେ ଜଣେ ବ୍ୟକ୍ତି ଥିଲେ ସିଏ ଛାଡି ଦେଇଥିଲେ ତ ଆମେ ସେଇ ପାଖ ଜଳଖିଆ ଦୋକାନରେ ଖାଉଥିଲୁ। ଆମର ବହୁତ ସମୟ ଦୀର୍ଘ ଯାତ୍ରା ଥିଲା ଯୋଉଥିପାଇଁ କି ମାନେ ସେ ଅଞ୍ଚଳରୁ ଯିବା ଆସିବା ଆମକୁ ଲାଗିଯାଏ ଗୋଟେ ରାତି। ଲାଗିଯାଏ ଆମୁକୁ ଆସିବା ପାଇଁ। ତ ଆମେ ସେଠୁ ଦୀର୍ଘ ଦିନ ଦୁଇଟା କିମ୍ବା ଚାରିଟାରେ ବାହାରିଲେ ଆମେ ଆସିକି ସକାଳ ଆଠ ରେ ଏଠି ଆମ ଓଡିଶାରେ ପହଞ୍ଚୁଥିଲୁ। ତ ଆମେ ଜଳିଖିଆ ଖାଇବା ସମୟରେ ଦେଖିଲୁ ସେ ଲୋକଟି ବ୍ୟାଗ ରାସ୍ତା ଉପରେ ଛାଡି ଦେଇ ଯାଇଛନ୍ତି। ସେଠୁ ଗୋଟିଏ ବସ୍ ଯାଇ ଆଉ ଗୋଟେ ବସ୍ ଆସିଲା। ଦି ଘଣ୍ଟା ଗଲା ପରେ ସେ ବ୍ୟାଗ୍ ସେଇଠି ସେମତି ଅଛି।
ଯାହା ହଉ ଆମର ଏରିଆରେ ଆମର ବା ଅନେଇଲେ ମାନେ ଯଦି ଥୋଇକିଣି ଆଖି ଯଦି ବୁଲେଇକିି ଆଣିଲାବେଳକୁ ନଥିବେ ଏକ ସେକେଣ୍ଡର ତଫାତ୍।
ନା କୌଣସି ଲୋକ ସେଥିରେ ହାତ ମାରିଲେ। ହଁ ତାପରେ ଏକ ଭଦ୍ର ବ୍ୟକ୍ତି ଆସିିକି ସେ ବ୍ୟାଗକୁୁ ନେଇକି। ଯୋଉ ତାଙ୍କର ଅଛି ମାନେ ଯାତ୍ରୀ ସହଯୋଗୀ କେନ୍ଦ୍ର ଯୋଉଟା ଥିଲା ସାହାଯ୍ୟ କରିବା ପାଇଁ ସେଠି ନେଇକି ଙ୍କୁ ଦେଇକି ଲୋକଙ୍କ ମାନେ ଅପେକ୍ଷା କଲେ। ସେ ଲୋକ ଆସି କିଛି ସମୟ ପରେ ତାଙ୍କ ବ୍ୟାଗ୍ ନେଇଥିଲେ ଆଉ ଏମିତି ବି ନାହିଁ କି ଯୋଉ ମାନେ ଏବେ ଯେପରି ବହୁତ ଛୋଟ ବୟସରୁ ପିଲାମାନେ ରାସ୍ତାରେ ଘାଟରେ ଅନ୍ୟମାନଙ୍କୁ ଅ କିଛି କଟୁ କଥା ପ୍ରାୟ କହିବା। ଏପରି ବି ସେଠିକାର ଲୋକମାନେ ଏମିତି କି ପିଲାମାନେ ପୁଅ ମାନେ ହୁଅନ୍ତୁ ଝିଅ ମାନେ ହୁଅନ୍ତୁ ଏପରି ଅଭ୍ୟାସ ସେଠାରେ ନାହିଁ। ସବୁ ଭଲ ବ୍ୟବହାର ଲୋକ ମାନଙ୍କର ଭଲ କଥାବାର୍ତ୍ତା କରନ୍ତି।
ଆଜ୍ଞା ଆଜ୍ଞା। ଏଇ ଦେଇଦେଇସି ସ ଆପଣ କଇଥିଲେ ତ ମୁଁ ଟିକେ ଧିର ମଗ୍ନ ହେଇ ଶୁଣୁଥିଲି ଆଉ। କୁଅନ୍ତୁ କୁଅନ୍ତୁ?
ଆଉ ସେଇଠୁ ଛାଡିବାର ଅସୁବିଧା ହେଲା କଣ କି ଆମ ଘରଠାରୁ ବୋହୁତ୍ ଦୂର ହେଇଗଲା। ଘର ଲୋକ ଟିକେ ବ୍ୟସ୍ତ ବିବ୍ରତ ହେଲେ। ଆଉ ସେଠାକାର ଖାଦ୍ୟ ଟିକେ ବୋହୁତ୍ ଅଲଗା। ଆମ ଓଡିଶାର ଖାଦ୍ୟ ଠାରୁ ସେ ସେଠାକାର ଖାଦ୍ୟ ମଧ୍ୟ ଅଲଗା।
ଥିଲେ ସତୁରି ଅଶି କିଲେ, ଝଡିକି ଚାଳିସି ହେଇଯାଇଛନ୍ତି। ଆଜ୍ଞା।
ଆଜ୍ଞା। ସେଇଠିକାର ଖାଇବା ମଧ୍ୟ ଆମୂକୁ ଖାଇବାକୁ ଅସୁବିଧା ହେଲା। ଆଉ ଯୋଉଥିପାଇଁ ଟିକେ ଫୁଣି ବାଧ୍ୟ ହେଇକି ତାପରେ ସେଠାରେ ବି ଆମେ-' ସବୁଦିନ୍ ପାଇଁ ତ ରହିବୁନି। ତ ଓଡିଶା ଆସିଲେ ଆମେ ଆମର ହଁ। ଅଞ୍ଚଳରେ କୌଣସି ନିକଟ ସ୍ଥାନରେ କୋଉଠି କଣ ଚାକିରି ବାକିରି ବାକିରି କରି ରହିବୁ ବୋଲି ପଳେଇଆସି ଥିଲି ଆଉ।
ଆଚ୍ଛା ଆଚ୍ଛା। ଆପଣଙ୍କର ଯୋଉ ଓଡିଶା ଭଲ ଥିଲା ନା, ଆପଣଙ୍କର ଓଡିଶାର ବାହାରରେ ଥିବା
ନାଇଁ ସେଠିକାର ଯୋଉ ସମୟ ମୁହୂର୍ତ୍ତ ଥିଲା ବୋହୁତ୍ ଭଲ ଥିଲା। ଆମେ ମଧ୍ୟ ଏବେ ମନ୍ ପକେଇକି ବହୁତ୍ ମାନେ କଷ୍ଟ ଲାଗେ। ସେଠିକାର ପରିବେଶ ସେଠିକାର ଲୋକମାନେ ବୋହୁତ୍ ଭଲ ଲୋକ ଥିଲେ। ବୋହୁତ୍ କମ୍ ସମୟରେ ଆମ ମାନଙ୍କୁ ବୋହୁତ୍ ଭଲ ପାଇ ଥିଲେ। ସମସ୍ତେ ମିଶିଥିଲେ। ଆଉ ଆମେମାନେ ଆସିବା ସମୟରେ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଏମାନେ ମଧ୍ୟ କାନ୍ଦିଥିଲେ। ଆଉ ନ ଆସିବା ପାଇଁ କହୁଥିଲେ ଆଉ ଅଧିକ ଦିନ୍ ସେଠାରେ କିଛି ରହିକି ପିଲାମାନଙ୍କ ସହିତ ସମୟ ବିତେଇବା ପାଇଁ ସେମାନେ ଆମକୁ କହିଥିଲେ କିଛି
ଆଜ୍ଞା, ଆଜ୍ଞା।
ଆମେ ଅସୁବିଧା ବଶତଃ ଆଉ ରହିପାରିଲୁ ନାହିଁ। ମୁଁ ଆଉ କଣ କରିବା। ଏବେ ମଧ୍ୟ ସେଠିକା ରୁ ଆମକୁ ଫୋନ୍ ଆସୁଛି, ଆଉ ପିଲାମାନେ ମଧ୍ୟ ମନେପକାଉଛନ୍ତି ଛା
ଆଚ୍ଛା, ଆପଣ ବହୁତ୍ ଶୁ ସରଳ ଆଉ ସ୍ନେହି, ଆଉ ଦୟାଳୁ, ଦୟାପୂର୍ବକ ସେଥିପାଇଁ ଆପଣଙ୍କୁ ସେମାନେ ମନେ ପକାଉଛନ୍ତି। ଆଉ ଆପଣଙ୍କର ଜଣେ ଯୋଉ ବାନ୍ଧବୀ, ସିଏ ବି ବହୁତ୍ ଶ ତ ସରଳ ନିରୀହ ଝିଅ। ଆପଣ ଯେହେତୁ ଦୁଇ ଜଣ ମିଶ ସିକିି ଶାନ୍ତ ସରଳ ଉପରେ ସେ ଟିକେ ଅତ୍ୟନ୍ତ ପ୍ରଭାବିସାଳୀ ହେଇ ଯିବେ, ଯେ ଆପଣ ଯଦି ଏଡେ, ଏଡେ ଡିମା ଡିମା ଆଖି କାଢିକି ଵେଜିତ୍ କରିକି, ଜୋର୍ ଜୋର୍ ପାଟି କାଢ଼ିକି ପଢେଇଥାନ୍ତେ ବୋଧେ ଆଜ ସେଥିପାଇଁ ସିଏ ମନେ ରଖି ନଥାନ୍ତେ। ଆପଣଙ୍କୁ କଣ ଆପଣଙ୍କ ନମ୍ବର କଣ ଆପଣଙ୍କୁ ଭୁଲି ଯାଇଥାନ୍ତେ। ବୁଝିପାରିଲେ ନା। ଆପଣ ସେତିକି ଭଲ ପାଇବା ଦେଇଥିବାରୁ, ଆଉ ସେମାନେ ଭୁଲି ପାରୁନାହାନ୍ତି। ଆଉ ମୋତେ ଭାରି ଖୁସି ଲାଗିଲା, ଏମିତି ଏତେ ଭଦ୍ର ଆଉ ଏତେ ଶାନ୍ତ ସରଳ ପିଲା ସହିତ ମୁଁ କଥା ହେଇକି ମୋତେ ବୋହୁତୁ ଖୁସି ଲାଗୁଛି। ଆଉ ଆପଣଙ୍କର ବାନ୍ଧବୀ କିପରି ସବୁ ଥିଲା? ଆପଣଙ୍କ ସହିତ ଭଲରେ ଥିଲା ନା ଆପଣଙ୍କ
ନାଇଁ ମ୍ୟାମ୍ ବହୁତ୍ ଭଲ ଥିଲା। ଆମେ ଏକା ସହିତ ରହୁଥିଲୁ। ଖାଇବା ପିଇବା, ଜିବା ଆସିବା, ଆମେ ଏକା ସହିତ ଯେହେତୁ ବାହାର ରାଜ୍ୟରେ ଯାଇକି ରହୁଥିଲୁ। ତ ଦି, ଜଣ ଏକା ସହିତ ରହୁଥିଲୁ। ଖାଇବା ପିଇବା ସବୁ ମିଶିକି କରୁ ଆଉ।
ଆଚ୍ଛା, ଆଛା। ହଁ ସିଏ ତ ରୋଷେଇରେ ପୁରା ପ୍ରଵଣ ବୁଦ୍ଧି, ଆପଣ ତ ରୋଷେଇକ ଜାଣିଛନ୍ତି, ଆଉ ଦି ଜଣଙ୍କର ଅସୁବିଧା ହଉନ ଥିବ ଆଉ ଏମ
ହୁଁ, ଦି ଜଣ ମିଳିମିଶି କାମ କରୁଥିଲୁ ଆଉ।
ଆଉ ଆଚ୍ଛା, ଆଚ୍ଛା ସେଥିପାଇଁ ଯିଏ କେତେ କାମ କରିବେ ବାହାରୁ କିଣା ଖାଦ୍ୟ ଟା ପସନ୍ଦ ନ ଲାଗିଵାରୁ ଆପଣ
ନାଇଁ, ସେଠିକାର ବାହାର କିଣା ଖାଦ୍ୟ ଟି ଟିକେ ଭଲ ଲାଗେ ନା ସେମାନଙ୍କର ଖାଇବା ଅଲଗା ଆମର ଅଲଗା। ତ ଆମେ ବାହାରେ ମଗେଇଲେ ବି ଆମେ ସେ ଖାଦ୍ୟ ଖାଇପାରୁନା। ତ ସେଥିପାଇଁ ଆମେ ନିଜେ ରୋଷେଇବାସ କରିକି ଖାଉ ଆଉ।
ଆଜ୍ଞା ଆଜ୍ଞା। ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆଉ ବର୍ତ୍ତମାନ ଯେହେତୁ ରା ରାତ୍ର ସମୟ ହେଇଗଲାଣି ତେଣୁ ରାତ୍ରର ସମୟରେ ଏତେ କଥା ହେଲେ ଆମର ମସ୍ତିଷ୍କ ଉପରେ ଚାପ ପକେଇବ ଆଉ ଆଖି ତଳେ ଯୋଉ କଳା ଚ ଚିହ୍ନ ହେଇଯିବ ତ ଆପଣ ଟି କେ ଏବେ କଲଟିକୁ ସମାପ୍ତ କରନ୍ତୁ ଆମେ ଆସନ୍ତା କାଲି ଏଇ ବିଷୟ ନହେଲେ ଦୁଇ ଚାରି ଦିନି ପରେ ଏଇ ବିଷୟରେ କଥାବାର୍ତ୍ତା ହେବା ଆଉ। ବୁଝି ପାରିଲେ?
ଥ୍ୟାଙ୍କସ୍ ଶୋଇବା ସମୟ ସ୍ଥିର ରଖିବେ ଆଉ ରାତିରେ ଯେତେ ଶୀଘ୍ର ଶୋଇକି ସକାଳୁ ଜଲଦି ଉଠିବା ପାଇଁ ଆପଣ ମତେ ପରାମର୍ଶ ଦେଲେ। ମୁଁ ଏହାକୁ ଭଲ ଭାବରେ ପାଳନ କରିବି। ଆଉ, ଆପଣ ବି ବିଶ୍ରାମ ନିଅନ୍ତୁ ବହୁତ ବିଳମ୍ବ ହେଇଗଲାଣି।
ପୁଣି ଆମର ଜଲ୍ଦି ଉଠିବାର ଅଛି ଆଉ ଆଜ୍ଞା, ଆଜ୍ଞା।
ଆଜ୍ଞା, ହଉ ଧନ୍ୟବାଦ, ରଖୁଛି ନମସ୍କାର।
ହୁଁ।